ହୁଁ।
ମୋ କଥା ଆପଣଙ୍କୁ ଶୁଣାଯାଉଛି?
ହଁ ଆପଣଙ୍କ କଥା ମତେ ଶୁଣା ଯାଉଛି ସ୍ପଷ୍ଟ ଭାବରେ ଆପଣ କୁହନ୍ତୁ କଣ? କହିବାକୁ ଚାହୁଁଛନ୍ତି।
ହୁଁ ନାଇଁ। ମତେ ବି ଆପଣଙ୍କ କଥା ବହୁତ ସ୍ପଷ୍ଟ ଶୁଣା ଯାଉଛି।
ହୁଁ।
ତ ଆପଣ କହୁନାହାନ୍ତି ଆପଣ ମାନେ ଅପଣକର ସେ ଯୋଉ ପୁରୁଷ ବନ୍ଧୁ ଜଣକ ଅଛନ୍ତି ତାଙ୍କ ବିଷୟରେ କିଛି କହୁନାହାନ୍ତି?
କୌଣସି ମୋର କୌଣସି ବି ପୁରୁଷ ବନ୍ଧୁ ନାହାନ୍ତି ଆପଣ କାହାଙ୍କ ବିଷୟରେ କଥା ହଉଛନ୍ତି?
ଆଜ୍ଞା। ତ ହଁ ମୁଁ କହୁଥିଲି ମୋର ଏକ ପୁରୁଷ ବନ୍ଧୁଙ୍କ ବିଷୟରେ କହିବି ବୋଲି ତ ମୁଁ ଆପଣଙ୍କୁ ଏବେ ସେଇଟା କହୁଛି। ତ ସେଇ ଯୋଉ ପୁରୁଷ ବନ୍ଧୁ ଟିକେ ଛନ ଛନ ହଉଥିଲେ
କଣ ସେ ଓ କାହାଙ୍କ ବିଷୟରେ କହୁଛନ୍ତି ଆପଣ? ଯିଏ ଆପଣଙ୍କର ସବୁଠାରୁ ନିକଟର ତାହାଙ୍କ ବିଷୟରେ କହୁଛନ୍ତି?
ନାଇଁ ନାଇଁ ସିଏ ନୁହନ୍ତି ଏ ବୋଲି ଯୋଉ କହିଥିଲି।
ଓ ଆଚ୍ଛା ଆଛା ତାଙ୍କୁ ମୁ ଚିହ୍ନିନାହିଁ।
ଆଜ୍ଞା ଆଜ୍ଞା ଯାହାଙ୍କୁ ଆପଣ ଚିହ୍ନିନାହାନ୍ତି ତାଙ୍କ ବିଷୟରେ କହୁଛି ତ ସିଏ ମତେ କହୁଛନ୍ତି ଆମେ ଏମିତି ଗ ଛ ଲଗେଇବା ବିଷୟରେ କଥା ହଉଥିଲେ ମୁଁ ପଚାରିଲି କି ଆପଣ କେତେଟା ଗଛ ଲଗେଇଛନ୍ତି? ସେ କହିଲେ ଏବେ ଏବେ ଜଷ୍ଟ ଜଷ୍ଟ ମାସେ ହେବ ଗୋଟେ ଗଛ ଲଗେଇଛି ହେଲା। ତାପରେ ମୁଁ କହିଲି ଆଚ୍ଛା ତାହେଲେ ଆପଣ ପାଣି ଦବାକୁ ଯାଉଛନ୍ତି ନା ନାଇଁ? ସିଏ କହିଲେ କି ହଁ ଟିକେ ହଁ ଯାଉଛି ଡେରିରେ ଡେରିରେ ଟିକେ ଯାଉଛି ଗଛରେ ପାଣି ଦବା ପାଇଁ ମୁ କହିଲି କାହିଁକି ଡେରିରେ ଡେରିରେ ଯାଉଛନ୍ତି ନା? ଯେହେତୁ ଟିକେ ଅସୁବିଧା ରହିଯାଇଛି ତେଣୁ ମୁଁ ଟିକେ ଡେରିରେ ଯାଉଅଛି ଆଉ ଏହା କହୁଥିଲେ ତା ପରେ ସେ ତାପରେ ସେ ମୋତେ ଏମିତି କ ଟିକେ କହୁଛନ୍ତି କି ଆପଣଙ୍କୁ ବି ଚାହିଁଲେ ଆପଣ ମାନେ ଆ ଆପଣ ଯଦି ଚାହିଁବେ ମୁଁ ଆପଣଙ୍କୁ ମଧ୍ୟ ପାଣି ଦେଇପାରିବି ବୁଝିପାରିଲେ କି?
ହଁ ହଁ ବୁଝିପାରୁଛି କଣ?
ସେ ମତେ କଣ କହିଲେ ଜାଣିଛନ୍ତି?
କହ।
ଆଜ୍ଞା ଆଜ୍ଞା ଶୁଣନ୍ତୁ।
ହଁ ମୁଁ ଶୁଣୁଛି ଶୁଣୁଛି।
ଆଜ୍ଞା ମୁ କହିଲି ସିଏ ମତେ କଣ କହିଲେ ଜାଣିଛନ୍ତି?
କଣ କହିଲେ?
ସେ ମୋତେ କହିଲେ ଆପଣ ଯଦି ଚାହୁଁଛନ୍ତି ମୁଁ ଆପଣଙ୍କୁ ମଧ୍ୟ ପାଣି ଦେବି।
ଓହୋ ହୋ ମୁଁ ଆପଣଙ୍କର କଥା ବୁଝିପାରିଲି।
ଆଜ୍ଞା ଆଜ୍ଞା ମୁଁ ତାପରେ ତାଙ୍କୁ କହିଲି କି ଆଜ୍ଞା। ତାପରେ ମୁଁ ତାଙ୍କୁ କହିଲି କି ଆଜ୍ଞା ଆଜ୍ଞା।
କୋଉ ପ୍ରକାରରେ ଦେବେ?
ଆଜ୍ଞା କୋଉ ପ୍ରକାରର ଆପଣ ତ ବୁଝିପାରୁଛନ୍ତି ତ ଛାଡନ୍ତୁ ସେ କଥା। ମୁଁ ତାପରେ ତାଙ୍କୁ କହିଲି କି ନାଇଁ ନାଇଁ ମୋର ପାଣି ଦବା ପାଇଁ ବହୁତ କ ଅଛନ୍ତି ତାପରେ ସେ କହୁଛନ୍ତି ଆଉ ତାହେଲେ କେତେଟା ଲୋକ ଅଛନ୍ତି ମୁଁ କହିଲି ତିନୋଟି ଲୋକ ପାଣି ଦେବାକୁ ଅଛନ୍ତି। ନା ଆଜ୍ଞା ଏତେ ଲୋକ ଅଛନ୍ତି ତାପରେ କହିଲେ କି ହଉ ଯଦି କେବେ ଯୋଗାଯୋଗ ମାନେ ଦରକାର ପଡ଼େ ତାହେଲେ ଆପଣ ମତେ ଯୋଗାଯୋଗ କରିବେ ହେଲା। ତାପରେ ମୁଁ କହିଲି କି ହଁ ମୋର ବ୍ୟାକ୍ ଅପ୍ ଅପ୍ସନ ମଧ୍ୟ ଆହୁରି ବୋହୁତ ସାରା ଅଛନ୍ତି। ଯଦି ତା ଭିତରୁ ମତେ ଲାଗିଲା କି ମତେ ପାଣି ଅଭାବ ହଉଛି ତାହେଲେ ମୁଁ ଆପଣଙ୍କୁ ଯୋଗାଯୋଗ କରିବି ଆଉ।
କଣ ଯେ?
ବୁଝିପାରିଲେ ଆପଣ?
ହଁ ବୁଝିପାରୁଛି।
ଆଜ୍ଞା ଆପଣ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଆପଣ ମୋ ସହିତ ଆହୁରି ଆ ଯଦି ସାତେ ହଁ ନମ୍ବର ଯୋଉ ଅଛି ସେଇ ସେଇ ସେ ଥିଲେ ଯଦି ଆପଣ ଅ ଲି ସେଇ କଥା ଯଦି ହେଇ ତାହେଲେ ମୁଁ ଆପଣଙ୍କ ପ୍ରତି ଚୀର ଉପକୃତ ହେବି ତେଣୁ ମୁଁ ଚାହୁଁଛି କି ଆ ପଣ ମଧ୍ୟ ସେଇ ସବୁ କଥା ଶୁଣିକି ଉଁମ୍ ଭାବନ୍ତୁ କି ମୁଁ ଆ ପଣଙ୍କୁ କଣ କହିବାକୁ ଚାହୁଁଛି। ତ ସେଇ କଥା ପାଇଁ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ମଧ୍ୟ ହେବି ତ ସେଇ ଯୋଉ ସେଇ ଯୋଉ ପୁରୁଷ ମିତ୍ର ଜଣକ ଥିଲେ।
କେମିତି ହେଲେ ଲାଗିବ?
ଏଇ ଆପଣଙ୍କୁ ବୋଧେ ମତେ ଲାଗୁଛି ଆପଣଙ୍କ କଥା ମତେ ଶୁଣା ଯାଉନି ନା କଣ ହେଉଛି ମୋ ଭାଗ୍ୟ ଆଜି ବୋଧେ ମତେ ଲାଗୁଛି ମୋ ସାଥ ହିଁ ଦୋଉନାହିଁ। କାରଣ ମୁଁ ଯୋଉ ବି କଲ୍ କରୁଛି ସେ କଲରେ କିଛି ନା କିଛି ଅସୁବିଧା ହେଉଅଛି ମାନେ ହେଉଅଛି। ତ ଯେମିତି କିି ମୁଁ ଏବେ ଏକା ଏକା କ ମାନେ ଟିକେ କଥା ହେଉଛି। ଆପଣଙ୍କୁ ବୋଧେ ବୋର ଲାଗ ଲାଗି ଯାଇଥିବ କିନ୍ତୁ ସେଥିପାଇଁ ମଧ୍ୟ ମୁଁ କିଛି କରିପାରିବି ନାହିଁ।
ଥା ସେତେବେଳୁ କହୁଛି।
ଆପଣ ଟିକେ ବୋହୁତ ଜୋରରେ କଥା ହେଉଛନ୍ତି ଯେହେତୁ ତ ସେଥିପାଇଁ ହୁଁ ମତେ କ୍ଷମା କରିବେ ସେଇ କଥା ଟା ଆପଣ ସେତେବେଳେ କହୁଛନ୍ତି କିନ୍ତୁ ମୁଁ ବୁଝିପାରୁନାହିଁ ଆଜ୍ଞା ଯେହେ ତୁ ମୁଁ ଟିକେ କମ୍ ବୁଝେ ସେଥିପାଇଁ। ତ ଆପଣ ଯଦି ଆପଣଙ୍କ ପାଖରେ ଥିବା ସେଇ ଯୋଉ ଫୋନଟିକୁୁ ଧରିକି ହାତରେ ମତେ କିଛି କୁହନ୍ତେ ତାହେଲେ ମୁଁ ନିଶ୍ଚିନ୍ତ ଆପ୍ ପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି ତ ଏଇ ସବୁ କଥା ମୁଁ ଏତେ ସାରା କଥା କହିଇସାରିଲେଣି ଫିର ବି ଆପଣ କିଛି କହୁନାହାନ୍ତି। ତୁ ତ ମୁଁ ଆପଣଙ୍କୁ ଏବେ କଣ ହି କହିପାରିବି ମୁଁ ବୁଝିପାରୁନି ମୁଁ ମୁଁ ଯେ-ଯେଉଁ ବି କ-କଥା ଆପଣଙ୍କୁ ବାର୍ତାଳାପ କରୁଛି ଆପଣଙ୍କ ପାଇଁ। ତ ସେ ବାର୍ତାଳାପ ଆଜି ୱେଷ୍ଟ ହିଁ ହଉଛି କଣ ପାଇଁ ମୁଁ ବୁଝିପାରୁନି। ମାନେ ମୋ ଭାଗ୍ୟ ଖରାପ ନା ମୋ କିସ୍ମତ ଖରାପ ନା କଣ ଯେହେତୁ ମତେ ଏପଟେ ମଧ୍ୟ କୌଣସି ଯୋଗାଯୋଗ ପାଇଁ କିଛି ମିଳୁନାହିଁ।
ଆଉ କଣ ଦରକାର ହେଲେ କହିବୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆଜ୍ଞା ଆଜ୍ଞା ଆପଣ ମତେ ଆଜି ଆଜ୍ଞା ହାଲୋ ନମସ୍କାର ଆଜ୍ଞା। ତ ମୁଁ ଆପଣ ଆଜ୍ଞା ଆଜ୍ଞା କେତେବେଳୁ ଆଜ୍ଞା ନିଜେ ନିଜେ କଥା ହଉଛି ମୁଁ କହୁଛି ଆଜି ଯେଉଁ କଲ୍ ଆପଣଙ୍କୁ ଲଗଉଛନ୍ତି ସେଇ କଲ୍ ରେ ମୋର ଖାଲି କ୍ଷତି କ୍ଷତି କ୍ଷତି ହିଁ ହୋଉଛି।
କ୍ଷତି କ୍ଷତି ତ କିଛି ବି ହେଇନି ମୁଁ ବି ତ କଥା କହୁଥିଲି।
ଆଜ୍ଞା ଆଜ୍ଞା ଆପଣଙ୍କ କଲେ ସିନା କ୍ଷ କୌଣସି କ୍ଷତି ହେଇ ନାହିଁ କିନ୍ତୁ ମୁଁ ଥରେ ଲଗେଇଥିଲି ସେଇଟା ଜିରୋ ହେଇଗଲା। ୟା ପୂର୍ବ ଟା ଜିରୋ ହୋଇ ଯାଇଛି କଣ ପାଇଁ କେଜାଣି ଯେହେ
ଏଇଟା ଏ କଲ ଏଇଟା ଆପଣ କରିଛନ୍ତି ନା?
ଆଜ୍ଞା ଆଜ୍ଞା ଆଜ୍ଞା। ତ ମୁଁ ସେଇ ଯୋଉ ପୂର୍ବଟା ଥିଲେ ଯୋଉ କରିଥିଲି ସେଇଥିରେ ଜିରୋ ଦେଖିଲା ତା ପୂର୍ବଟା ଯୋଉଟା କରିଥିଲି ଆପଣ ଯୋଉ ଇଣି ସେଟା ଜିରୋଇଲା ମାନେ ଦୁଇଟା ଏଠିର ହେଇଲାଣି ଆ ଏଇଟା ତିନି ନମ୍ବର। ଆପଣ ପୁଣି ଅଧାରୁ ଛାଡିକି ମତେ ପଳେଇଲେ ତ ଭାବନ୍ତୁ ଆଜି ଖାଲି ମୋର ଚାହିଁକି ଉଠିଥିଲି କେଜାଣି ଲସ୍ ଲସ୍ ଲସ୍।
ନା ନା ମୁଁ ତ ମଝିରେ ମଝିରେ ହଁ ହଁ କହୁଥିଲି ଆପଣ ଶୁଣିପାରିଲେ ନା ଶୁଣା ଯାଉନଥିଲା କିଛି?
ଆପଣ ପୁଣି ହଁ ହଁ କହୁଥିଲେ ମତେ ତ ଖାଲି ଆପଣ ଚିଲଉଥିଲେ ଟିକେ ସେଇ ଶବ୍ଦ ଶୁଭୁଥିଲା।
ଆଛା ଆଛା ହଁ ମୁଁ କ୍ଷମା ଚାହିଁବି କି ମୁଁ ଆପଣଙ୍କର ମାନେ କାର୍ଯ୍ୟରେ ଏମିତି ବ୍ୟକ୍ତିରତ କରିବା ପାଇଁ କି ମାତ୍ର ହ ମୁଁ ଆମର ପାରିପାର୍ଶଵିକ ଲୋକଙ୍କର ଅବସ୍ଥା ଯୋଗୁ ଟିକେ ହଇରାଣ ହେଇଯାଉଛି ତ ଆପଣ ଯାହାବି କହିବାକୁ ଚାହୁଁଛନ୍ତି ମୁଁ ଶୁଣିବି ଆପଣ କୁହନ୍ତୁ ଯାହାବି ଆପଣଙ୍କର
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୋର ଯୋଉ କିରଣ ବୋଲି ଜଣେ ସାଙ୍ଗ ଅଛନ୍ତି ଆଜ୍ଞା ଆଜ୍ଞା ଶୁଣିପାରୁଛନ୍ତି ଆପଣ?
ହଁ ମୁଁ ଶୁଣିପାରୁଛି ଶୁଣିପାରୁଛି କିରଣ ଆପଣଙ୍କ ସାଙ୍ଗ।
ଆଜ୍ଞା ସିଏ ସି ମୋର ନୋଟ ଲାଇକ୍ କରୁଛନ୍ତି।
କଣ ଲାଇକ୍ କରିଛନ୍ତି?
ନୋଟ୍ ନୋଟ୍।
ଆଛା ସେଇଟା ଆଗରୁ କରୁନଥିଲେ କି ସେ?
ଆଜ୍ଞା ଆଜ୍ଞା?
ସିଏ ଆଗରୁ କରୁନଥିଲେ କି ଲାଇକ୍?
ନାଇଁ ସେ ବେଳେ ବେଳେ କରନ୍ତି ଆଜି କରିଛନ୍ତି ତ ସେଥିପାଇଁ।
ହ୍ୟାଲୋ।
ଆଜ୍ଞା ଆଜ୍ଞା ଶୁଣିପାରୁଛନ୍ତି ଆପଣ ମୋ କଥା?
ହଁ ହଁ ମୁଁ ଶୁଣିପାରୁଛି।
ଆଜ୍ଞା ଆଜ୍ଞା ଆପଣଙ୍କୁ କୌଣସି ଗୀତ ଶୁଣାଯାଉଅଛି କି? ହ୍ୟାଲୋ।
ନା ତ କିଛି ଗୀତ ଶୁଣା ଯାଉନି।
ଆଜ୍ଞା ଆଜ୍ଞା ମୁଁ ବଜୋଉ ବି ନଥିଲି ମୁଁ ସେମିତି ପଚାରୁଥିଲି ଆପଣଙ୍କୁ କେଉଁ ଗୀତ ଭଲ ଲାଗେ ଆପଣ କହୁନାହାନ୍ତି ଟିକେ?
ମତେ ତ ଭଲାଗେ ବହୁତ ସାରା ଗୀତ ଏମିତି ମୋର କିଛି ସିଲେକ୍ ମୁଁ ଏମିତି କିଛି ଭଲ ପାଇଏନି କି ସେ ଜଣ କିିଆ କରି ଭଲ ପାଏନି ମୁଁ ଭାବିକି ଏମତି ଜଣେ କିିଆ କରିକି ଭଲ ପାଇବା ଟା ଏଇଟା ଗୋଟେ ଖରାପ ଜିନିଷ ସମସ୍ତଙ୍କୁ ସମାନ ଭାବରେ ଭଲ ପାବା ହଇ
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ।
ଆପଣ କୋଉ ଗୀତ ବିଷୟରେ କହୁଥିଲେ ଆପଣ ଆଜି ନୋଟ ରେ କୌଣସି କୋଉ ଗୀତ ଟିକଏ ଦେଇଛନ୍ତି?
ଆଜ୍ଞା ଯେହେତୁ ସେଇଟା ମୋର ମନେ ନାହିଁ ମୁଁ କେଉଁ ଗୀତ ଦେଇଥିଲି ତ
ଓହୋ ଆପଣଙ୍କର ଯୋଉ ଗୀତଟା ଦେଇଥିଲଥିଲେ ମୁଁ ବି ଲାଇକ୍ କରିଦେଲି ତେ ବହୁତ ଭଲ ଲାଗିଲା ସେଇଟା ଶୁଣିକି।
ଆଜ୍ଞା ଆପଣ ଶୁଣି ବି ସାରିଲେଣି ସେଇଟା?
ହଁ ହଁ ଶୁଣି ସାରିଲାଣି ମୁଁ ସେଇଟା ମି। ଶଣି ଶୁଣି ନିମ ଖାଲି ଫାଷ୍ଟ ଖାଲି ଜସ୍ ଟିକେ ଶୁଣିଦେଲି ତାପରେ ଯକି ଲାଇକ୍ ମାରଦେଲି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଧନ୍ୟବାଦ ଆପଣଙ୍କର ଲାଇକ୍ କୁ ହିଁ ମୁଁ ଅନେଇଁକି ବସିଥିଲି।
ଆଚ୍ଛା ଆପଣ ଯୋଉ କହୁଥିଲେ ଆପଣଙ୍କ ପରମ ମିତ୍ର ଜଣଙ୍କ ଯିଏ କ୍ଷୀରଣ ନା ଆପଣଙ୍କ ଲାଇକ୍ କରିଥିଲେ ସେ କଣ ଲାଇକ୍ କରିଥିଲେ କଣ ମେସେଜ କଲେ ନା କଣ ତାପରେ?
ନାଇଁ ନାଇଁ ଖାଲି ଲାଇକ୍ କରିକି ଛାଡି ଦେଇେଇଛନ୍ତି କିନ୍ତୁ ଆପଣ ଜାଣିଚନ୍ତି ସେ ଯୋଉ କିରଣ ଆଉ ରାମ ଦୁଇ ଜଣ ଅଛନ୍ତି
ହଁ ହଁ।
ତାଙ୍କ ଦୁଇ ଜଣଙ୍କ ମଧ୍ୟରେ କିଛି ତ ଗୋଟେ ଚାଲିଅଛି।
ହଁ ସେମାନେ ତ ଜନ୍ମ ଜନ୍ମର ପରମ ବନ୍ଧୁ ଅଟନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ।
ତ ଆପଣ ଏଇ ଜିନିଷ ଟା କିପରି ଜାଣିପାରିଲେ ମାନେ କୌଣସି କାରଣରୁ ହିଣ୍ଟସ ପାଇଲେ କି?
ଆଜ୍ଞା ଆଜ୍ଞା ମୁଁ ସେଇ କଥା ଟା ଅନ୍ୟ ଏକ କଲ୍ ରେ ଆପଣଙ୍କୁ ଯୋଗାଯୋଗ କରି କହିବି।
ଆପଣଙ୍କର ଅନ୍ୟ ଏକ କଲ ଅନ୍ୟ ଏକ କଲ କହିକି ଆପଣ ବହୁତ ସାରା କଥା କହିଦେଇଚନ୍ତି। କହିବେନି ଜାଣିଚି ଆପଣଙ୍କର ମତିଭ୍ରମ ହେଇ ଯାଇପାରେ କିମ୍ବା ଭୁଲି ଯାଇ ପାରନ୍ତି। ତଥାପି ମୁଁ ଚେଷ୍ଟା କରିବି ଯେତିକି ମୋର ମନ ପଡିବ ମୁଁ ପଚାରିବି ଆପଣଙ୍କୁ।
ଆଜ୍ଞା ନିଶ୍ଚିନ୍ତ ଭବରେ ଆପଣ ମତେ ପଚାରି ପାରିବେ ଯେତେବେଳେ ନାହିଁ ସେତେବେଳେ ପଚାରି ପାରିବେ। ଯାହାକୁ ନାହିଁ ତାକୁ ପଚାରି ପାରିବେ। ତ ଆପଣ ମୁଁ ବି ଯିବା କଥା କଣ ହେଲା ଆପଣ ଯିବେ ତ?
ହଁ ହଁ ମୁଁ ଯିବି ଯିବି। କଣ ଦେଖିବାକୁ ଯିବେ ସେଇଟା କହୁନାହାନ୍ତି?
ବୋଧେ ମତେ ଲାଗୁଚି ସେ କପଲ ଦେଖିବାକୁ ଯିବେ। ଆଉ ଯଦି ହଁ ଆଉ ଗୋଟେ କଥା ଆପଣ ଡାଇରେକଟ ଆସ
ଦେଖିବାକୁ ଯିବେ ମାନେ ନା ଆଉ କିଏ ବି ଆସିବେ?
ଆଜ୍ଞା ଆଜ୍ଞା ଆପଣ ଯଦି କହିବେ ଆପଣ ଯିବେ। ଆଉ ଯଦି ଉ ଆ ଯୋଉ ଯଦି ସେଇ ପ୍ରିୟ ଦର୍ଶନୀ କୁ ଯଦି କହିବା ସି ଯଦି ଯିବେ ତାହେଲେ ଯିବେ ଆଉ।
ମୁଁ କହୁଥିଲି କି ଆମେ ତିନି ଜଣ ହିଁ ଯାଇଥିଲେ ଭଲ ହେଇଥାନ୍ତା।
ହୁ ଆଜ୍ଞା। ଆଜ୍ଞା ସେ ଆମେଥିଲେ ଭଲ ହେଇଥାନ୍ତା ଯେ ଯେହେତୁ ଆମ୍ଭେ ଚାରି ଜଣ କୁଆଡେ ଏତେ ଦି ମାସ ହେଲାଣି କୁଆଡେ ଯାଇନାହୁଁ। ଦେଖା କରିନାହୁ ଭଲସେ ତେଣୁ ଆମ୍ଭରେ ଟିକେ ମିଟଅପ୍ ହବ ସେଥିପାଇଁ।
ଆଚ୍ଛା ଆପଣ ନହେଲେ ଚାରି ଜଣ ଯାଆନ୍ତୁ ଆମେ ପରେ କେବେ ଯିବା ଆଉ। ତାହେଲେ ଆପଣ ବୋଧେ କୌଣସି କାରଯ୍ୟରୁ ବ୍ୟକ୍ତିରତ ଥିବେ ପରେ କଲ୍ କରିବାକୁ ଚେଷ୍ଟା କରିବେ ଆଉ।
ଗନ୍ନାଥ